ଆଜ୍ଞା ମ୍ୟାଡ଼ାମ ନମସ୍କାର। କଣ କରୁଛନ୍ତି?
ମୁଁ ଏଇଠି ବସିଥିଲି।
ହଁ ଭଲ ଅଛି ଆଉ ଆପ ମୁଁ ଏଠି ବସିଛି ଆଉ, ଏବେ ଲଞ୍ଚ ପ୍ରିପରେସନ୍ ସରିଲା ତ ବସିଥିଲି ଆଉ।
ଆଚ୍ଛା କଣ ସବୁ ରୋଷେଇ କରୁଛନ୍ତି?
ଏଇ ହେଇଛି ଏମତି ଭାତ, ଡାଲମା, ଭଜା। ଏଇ ସବୁ ହେଲଦି ଉପରେ ଆଉ ଆମର କିଛି ମସଲା ମସଲି ନାହିଁ ଆଉ।
ଆଜ୍ଞା ଆପଣ ଡାଲମା କେମିତି ବନାନ୍ତି ଟିକେ କହିଲେ ମ୍ୟାଡ଼ାମ?
ଆମର ଏଇ ନର୍ମାଲ ହେଲା ଆମର ଡାଲି ତ ଏମିତି ଏ ଯୋଉଁ ଆମର ହରଡ଼ ଡାଲି ଯୋଉଁ ନିଅନ୍ତି ଆମର ମୁଗ ଡାଲି ଏସବୁ ମିଶେଇକି ତାକୁ କରନ୍ତି ଆମର ପନିପରିବା ସବୁ ପ୍ରକାର ଆମର କଖାରୁ ହେଲା ଆଳୁ ଆଉ ଆମର ମାଟି ଆଳୁ ଅଛି ବାଇଗଣ ପୋଟଳ ଯାହା ବି ଆପଣଙ୍କୁ ଦରକାର ପରିବା ଯାହାବି ଥିବ ଘରେ ଆଭେଲେବୁଲ୍ ସେଇଟା ନେଇକି ଆପଣ ପ କେଇ ପାରିବେ ଆଉ କାଟିକି ପକେଇବେ ଟମାଟୋ ଅଦା ଟିକେ ଲଙ୍କା ଛେଚିକି ବି ପକେଇବେ। ପରେ ଆପର ଲାଷ୍ଟରେ ଗୋଟେ ଛୁଙ୍କ ଦିଆହବ।
ହଁ।
ଆମର ଗ ଶୁଖିଲା ଲଙ୍କାକୁ ଜିରା ଆମର ଗୋଟେ ଛୁଙ୍କ ଲାଗିବ। ତାପରେ ଆମର ଉଁ ତାପରେ ଆମର ଗୋଟେ ଲାଷ୍ଟରେ ଗୋଟେ ବି ଦିଆ ହବ ଆମର ଜିରା ଲଙ୍କା ଏମିତି ଭଜା ହେଇଥିବ ତା ଦେହରେ ଟିକେ ଯଦି ବି ଚାହିଁବେ ଆପଣ ଏ ଯୋଉ ଡାଲଚିନି ହେଲା ଆମର ତାକୁ ଟିକେ ବି ଭାଜିିକି ସେଇଥିରେ ଟିକେ ନ ମାନେ ଉଷୁମ୍ ଟାଇପ୍ ର କରି ଛେଚିକି ବି ଦେଲେ ସେ ବି ଭଲ ସ୍ମେଲ ହବ ଭଲ ବି ଟେଷ୍ଟ ଆସିବ ତାର ତାପରେ ଉପରେ ଟିକେ ଧନିଆ ପତ୍ର ପ କେଇଦେବେ ଆଉ ଫୁଟେଇଲା ବେଳେ ବି ଯଦି ଆପଣ ଟିକେ ବି ବାଡ଼ିରେ ଯଦି ଆପଣଙ୍କର ଅଛି ବି ଭୃସ୍ ଯୋଉଟା ଆମର ଥାଏ ସେଇଟା ବି ପକେଇ ପାରିବେ ସେ ବି ଭଲ ମାନେ ବାସ୍ନା ହବ। ଭଲ ବି ଟେଷ୍ଟ ଆସିବ ତାର ହେଟା ବି ଆମ ଦେହ ପାଇଁ ବୋହୁତ ଭଲ ଭେସୁଆଁ ପତ୍ରଟା।
ଆଜ୍ଞା ଆଜ୍ଞା ଦେହ ପାଇଁ ମୁଁ ତ ମ୍ୟାଡାମ ସବୁଦିନ ସକାଳେ ବୃଷଙ୍ଗ ପ ତ୍ର କଞ୍ଚା ହଳଦୀ ଅଦା ଆ ଅଁଳ ମୁଁ ବାଟିକି ତାକୁ ପିଏ ଛାଣିକି ଆଉ ଯଦି ଘରେ ବିଟ୍ ଅଛି। ବିଟ ବି ତାକୁ ତା ସହିତ ଉଁ ମାନେ ମିଶେଇକି ବାଟିଦିଏ। ବାଟିକି ତାକୁ ଟିକେ ଛାଣିଦିଏ। ପାଖାପାଖି ଦୁଇଶହ ଅଢ଼େଇ ଶହ ଏମ ଏଲ ଭଳିଆ ମାନେ ଗୋଟେ ଗ୍ଲାସ ରେ। ମୁଁ ପିଏ ସବୁଦିନ ସକାଳୁ ଖାଲି ପେଟରେ। ଏ‍ଁ ସେଇଟା ମ୍ୟାଡ଼ାମ ପିଇବେ ଶରୀର ପାଇଁ ବୋହୁତ ଭଲ‌। ମାନେ ଉଁ ଯେ ସବୁ ପ୍ରକାର ଔଷଧୀୟ ଗୁଣ ରହୁଛି ନା ହଁ।
ହୁଁ। ଆପଣ ବି ସବୁ ପ୍ରକାରିଆ ଜୁସ୍ ବି ଆପଣ ବନେଇ ବି ପାରିବେ ଯେମିତି ଆମର ଘରେ ହେଲା ଆମର ଥାଏ ଆମର୍ ର ବ୍ଲଡ଼ ହେବା ପାଇଁ ବି ଆମର ମାନେ ବିଟ୍ ଗାଜର କାକୁଡ଼ି ଆମର ଟମାଟ ଏସବୁ ଗ୍ରାଇଣ୍ଡିଙ୍ଗ କରିକି ଆପଣ ସେଇଟାକୁ ଗୋଟେ ଜୁସ୍ ବନେଇକି ପିଇ ପାରିବେ ସ୍ ସେଇଟା ଆମ ଦେହ ପାଇଁ ବୋହୁତ ଭଲ ଆମ ସ୍କିନ୍ ପାଇଁ ବି ଭଲ। ଆ ତ ହେଲା ଆମର ଜୁ ହଁ ମୁଁ ବି ଘରେ। ହଁ ମୁଁ ଘରେ ସବୁବେଳେ ଜୁସ୍ ବନେଇକି ପିଏ ମୁଁ ବାହାରେ ଏତେ ପିଇବାକୁ ପସନ୍ଦ କରେନି ମୋ ଘରେ ସ ଦା ବେଳେ ଆମର ଆପଲ ରଖା ହୁଏ ଆମର ଆପଲ ରଖା ହେଇଥାଏ ମୁଁ ସଦାବେଳେ ବି ସକାଳୁ ଆମର ସେଇଟା ହିଁ ଆମେ ଜୁସ୍ କରିକି ପିଇଦଉ କିଛି ଖା-ଖାଉକି ନ ଖଉ କିନ୍ତ ଜୁସ୍ ଗ୍ଲାସ ଟା ପିଇ ଦେଇ ଥିବୁ। ଆମର ସନ୍ଧ୍ୟାରେ ହେଲା ଆମର ସେ ବିଟ ରୁଟ୍ ଜୁସ୍ ଟା ଆମର ବିଟ୍ ଗାଜର ଆ କାକୁଡ଼ି ପଡ଼ିବ ସେଥିରେ ଆପଣ ଚାହିଁଲେ ଆପଲ୍ ବି ଟିକେ ପକେଇ ପାରିବେ ଆଉ ସ୍ ସେଇଟା ଆମର ଟିକେ ଅଦା ଛେଚିକି ପକେଇକି ସେଥିରେ ସେଟା ଗ୍ରାଇଣ୍ଡିଙ୍ଗ କରିକି ସେଟା ଛାଣିକି ଆମେ ସେଇଟା ପିଉ।
ଆଚ୍ଛା ଆଚ୍ଛା ବୁଝିଲି ମ୍ୟାଡାମ ହଁ। ଆଉ ଏବେ ଖରା ଦିନ ଗଲା ମ୍ୟା ଆମ୍ବ ବି ଆସିଥିବ ଆମ୍ବ ଜୁସ୍ କରିକି ପିଅନ୍ତି ନା ନାଇଁ?
ହଁ ମୁଁ ଆମ୍ବ ଜୁ କରି ବି ପିଏ ଆମର ପାଚିଲା ଆମ୍ବକୁ ଆମ ଏମିତି ତାକୁ କାଟିକି ହୁଁ ହୁଁ ପୁରା ମତେ ଭଲ ନୁହେଁ ଅକ୍ଚୁଲି ଟିକେ ପାଟି କୁଣ୍ଡେଇ ହୁଏ ତ ସେଇଟା ତ ଏତେ ଆ ମତେ ଭଲ ନ
ହଁ ହଁ ହଁ। ଆଜ୍ଞା। ଆମ୍ବ ଜୁସଟା ମ୍ୟାଡାମ୍ ବହୁତ୍ ଭଲ ଲାଗେ। ଅ ଆ କଞ୍ଚା ଆମ୍ବରେବି ଯଦି ଜୁସ୍ କରୁଚନ୍ତି ଲୁଣ ଆଉ ଜଲଜିିରା ହରିକା ପକେଇକି ସେଇଟା ବହୁତ୍ ଭଲ ଲାଗିବ। ପାଟିିକି ସ୍ଵାଦ ଆସେ ହଁ ଆଉ ମିଠା ଆମ୍ବବି ଯଦି କରୁଚନ୍ତି କ୍ଷୀର ଟିକେ ଚିନି ଟିକେ ଗୁଜୁରାତି ଟିକେ ପକେଇକି ସେଇଟାବି ଭଲ ଲାଗେ ଦେହ ପାଇଁବି ମାନେ ଆପଣଙ୍କୁ ଭଲ ଦେହ ସୁସ୍ଥ ରହିବ ତାସହିତ ପେଟ ଥଣ୍ଡାବି ରହିଲା। ଆଉ ପାଟିକିବି ସ୍୍ୱାଦ ଭଲ ଲାଗିଲା।
ଆପଣ ଯଦି ପେଟ ଥଣ୍ଡା କଥା କହୁଚନ୍ତି ଆମରବି ଆମର ରାତିରେବି ଭେଦେଇକି ଆମର ରଖିଦେବା ଆମର ଯେଉଁ ହେଲା ଭୁସି ମିଶରିି ଏଇଟାବି ପିଇଲେ ଆମର ପେଟ ଥଣ୍ଡା ହେବ ଆମର ରାତିରେ ତାକୁ ରଖିଦେଲେ ସବୁ ସଖାଳୁ ତାକୁ ଛାଣିକିରି ପିଇପାରିବେ ଆପଣ।
ଆଜ୍ଞା ମ୍ୟାଡ଼ମ୍।
ଭୁଷି ମିଶ୍ରୀ ହେଲା ନହେଲେ ଆମର ଯେଉଁ ଶାଗୁ ଅଛି ଶାଗୁ ମିଶ୍ରୀ ଆଉ ଆମର ନାଣ୍ଡି ବଗୁଲି ଗୋଟେ ମଞ୍ଜି ଥାଏ ଆମର ସେଇଟାବି ପକେଇକି ପାଣିରେ ହୁଁ। ସେଇଟାବି ଆମର ପାଣିରେ ପକେଇକି ସେଇଟାବି ସଖାଳୁ ପିଇଲେ ଆହୁରିବି ଭଲ ପେଟ ଥଣ୍ଡା।
ଆଜ୍ଞା।
ଏସବୁ ଜିନିଷଟା କଣ କହିଲେ ଆମେ ସକାଳୁ ଉଠିକି ଆମେ କିଛି ଖାଉନଥାଉଁ ନା ଆମେ ସେଇଟା ଯଦି ଗୋଟେ ଗ୍ଲାସ୍ ପିଇ ଦେଇ ଥାନ୍ତି ଆମର ମାନେ ଆଉ ଏତେ ମାନେ ଇଏ ହେବନି ଆମର
ହଁ ମାନେ ଆପଣଙ୍କୁ ଆଉ ଲାଗିବନି ଦୁର୍ବଳ ଦୁର୍ବଳ ଲାଗିବନି ଗ୍ୟାସବି ହବନି ପେଟତ ଫୁଲ୍ ଥିବନା ଯାହାହେଲେବି।
ସକାଳୁଠାରୁ ମାନେ ଆମେ ଉପାସ ରହିଯାଉଛେ ଆମର ଖାଇଲା ବେଳକୁ ନଅଟା ବାଜିଯାଉଛି ଦଶ ଟା ବାଜି ଯାଉଛି ବେଳେ ବଳେ ଏମିତି ହେଇଯାଉଚି। ଟାଇମ୍ ଆମ ସକାଳୁ ଗଟେ ଗ୍ଲାସ୍ ସେଟା ଆମେ ବ୍ରସ୍ କରିସାରିଲା ପରେ ଯଦି ଗୋଟେ ଗ୍ଲାସ୍ ସେଇଟା ଆମେ ନେଇଯାଉଛେ। ତ ଆମର ମାନେ କିଛି ସମୟତ ଆମର ଲାଷ୍ଟିଂ କରିବନା ନାଇଁ ଆମର ନଅଟା ଦଶ କି ଆମର ଗ୍ୟାସ୍ ବାହାରିିପଡ଼ିବ ଅଳ୍ପ ଦିନରେ ଆମର ଆମେ ଯଦି ଏଇଟା ଗୋଟେ ଗ୍ଲାସ୍‌ ସକାଳୁ ପିଇ ନେବା ତଆମର କିଛି ସମୟ ଆମର ଜୀବହାରି। ମାନେ ଆମେ ଆମେ ସକାଳୁ ଆମର ବ୍ରେକ୍ଫାଷ୍ଟ କଲା ବବେଳକୁ ଆମର ନଅଟା ବାଜିଯାଉଥିବ ଆମ ତ ମାନେ ହାଉସ ୱାଇଫ୍ ମାନଙ୍କର ସମସ୍ତଙ୍କୁ ଦେଇ ସାରିବା ତାପରେ ଆମେ ଖାଇବା ଆମର
ଖାଇବା ହଁ ହଁ ଠିକ୍ କଥା ମ୍ୟାଡ଼ାମ୍ ଯାହା କହିଲେ।
ପିଇ ଦେଇଥିଲେ ଆଜ୍ଞା ଆପଣଙ୍କ ପାଇଁ ଭଲ।
ହଁ ମ୍ୟାଡ଼ାମ ସତ କଥା ଯାହା ହେଲେବି ସକାଳୁ କିଛି ନା କିଛି ନାହିଁ ଖାଲି ଯଦି ଆପଣ ମିଶ୍ରୀି ପାଣିବି ଟିକେ ପିଇ ଦଉଚନ୍ତି ତାହେଲେ ଟିକେ ଲେମ୍ବୁ ଚିପୁଡ଼ିକି ସେଇଟା ବି ପେଟ ଥଣ୍ଡା ମାନେ ଗ୍ୟାସବି ହବନି। ଆଉ ଯେତେ ଆପଣ ଜଳ ମାନେ ପାଣି ପିଇବେ ସେଟା ବହୁତ୍ ଭଲ।
ଉଁ ମିଶ୍ରିରେ ଆମର ଗୋଟେ ଅଛି ଆମର ତାଳ ମିଶ୍ରୀ ସେଇଟା ଆକ୍ଚୁଆଲି ଟିକେ ଭଲ ମ ପେଟ ଥଣ୍ଡା ହେବ ସେଇଟା ମାନେ ନର୍ମାଲ ମିସିରି ଠାରୁ ତାଳ ମିଶିରିଟା ଆପଣ ଆଣିବେ ସେଇଟା ଆକ୍ଚୁଲି ନାଲି ନାଲି ଟାଇପର ଦେଖାହେଉଥିବ ମିଶିରି ପୁରା ଧଳା ଦେଖା ଯାଉଥାଏ ଆମର ସେଇଟା କିନ୍ତୁ ଟି ଟିକେ ନାଲି ନାଲି ଟାଇପ୍ର ଦଖ ମାନେ ଟିକେ ଗୋଲ୍ଡେନ୍ କଲର୍ ଦେଖାଉଥିବ ତସେଇଟା ପିଇଲେ ଆହୁରି ଭଲ ପେଟ ଥଣ୍ଡା ଯଦିବି ଆଣୁଚନ୍ତି ସେଇ ମିସିଟ୍ଟା ଆଣିଲେବି ଆହୁରି
ତାଳ ମିଶ୍ରିନା?
ଆଜ୍ଞା।
ହଁ ବୁଝୁ
ସେଇଟା ରାତିରେ ଏମିତି ପାଣିରେ ପକାଇଦେବେ ସକାଳୁ
ଆଛା ହଁ ଓହୋ ଆପଣ ପିଅନ୍ତି ତାକୁ କଣ ସବୁଦିନ ନା କଣ?
ତ ସବୁଦିନ ଆମର ସଖାଳୁ ପଡ଼ିଥିବ ଆମର ନାଣ୍ଡି ବଗୁଲି। ମିଶ୍ରୀ ଏମିତି ପଡିଥିବ କେତେବେଳେ ଭୁସି ହେଲା କେତେବେଳେ ଶା ଗୁ ମିଶ୍ରି ଆମ ଦହି ତାହରେ ପକେଇକି ଗ୍ରାଇଣ୍ଡିଙ୍ଗ କରିକି ଆମେ ପିଉଥିଲେ ପେଟ ଥଣ୍ଡା ପାଇଁ।
ଆଚ୍ଛା ବୁଝିଲି ମ୍ୟାଡ଼ାମ।
ଏମିତି ଆଉ। ଦହି ବି ଆପଣ ପ ପଇକି ପିଇ ପାରିବେ ଶାଗୁ ମିଶ୍ରି ହେଲା ଦହି ଟିକେ ପକାଇଦେବେ ପିଇବେ।
ହୁଁ ଦହିି ବାଇଗଣମ ଭଲ ଦହିଟାରେ ବି ଆ ଆପଣଙ୍କ ମୁହଁରେ ଯଦି କିଛି ବାହାରୁଛି ଦହି ଯଦି ଆପଣ ସବୁଦିନ ଖାଉଚନ୍ତି ପେଟ ଏକରେ ପେଟ ଥଣ୍ଡା ରହିଲା। ତାହା ସହିତ ତାର ଯୋଉ ଦ ମୁହଁରୁ ବି ସେଗୁଡା ସବୁ ଅ ଚିହ୍ନ ହେରିକା କାଟିଦବ ଅଁ ଦେହର ମୁହଁରେ ଏତେ ବାହାରିବନି।
ଆକ୍ଚୁଆଲି ଆମର ବାହାରେ ଯେତିକି ସବୁ କ୍ରିମ କେମିକାଲ୍ ପ୍ରଡ଼କ୍ଟ ସବୁ ମିଳିଲଣି ଏସବୁ ଜିନିଷ ସବୁରେ ନ ଭର୍ଷା କରିକି ବି ଆମେ ଘରେ ବି ଏମିତି ହେଲା ବେସନ ହଳଦୀ ଏଗୁରା ବି ଆମେ ମୁହଁରେ ଲଗେଇ ପାରିବା ଆମର ବି ସେଥିରେ ଗୋଟେ ପ୍ରକାର ଗ୍ଲୋ ଆସିବ ସେଇଟା କଣ କହିଲେ ନ୍ୟାଚୁରାଲ୍ ଜିନିଷ ଆମର। ଆମର ବାଇରେ ବି ଆମର ଆଲୋବେରା ଅଛି ଆମେ ସେଇଟାକୁ ବି ଆମେ ମାନେ ତାକୁ ଇଏ କରିକି ତାର ରସଟା ବି ଆମେ ଲଗେଇ ପାରିବା ଆମର ସେଇଟା ପ୍ରାକୃତିକ ଜିନିଷ ସେଇଟା ଆମର କିଛି ବି ପ୍ରୋବ୍ଲେମ୍ ହେବନି। ଆମର ହେଲା ଆମର ଚୁଟିରେ ବି ଆମେ ଲଗେଇ ପାରିବା ଆମର ମୁହଁରେ ବି ଆମେ ଲଗେଇ ପାରିବା।
ନିହାତି ନିହାତି ସେଗୁଡା ବି ଲଗେଇ ହବ। ଚୁଟିରେ ମ୍ୟାଡାମ ଦହି ଲଗାନ୍ତି କଞ୍ଚା କ୍ଷୀର ବି ଲଗାନ୍ତି ନା? ଏଇ ଯୋଉ ରୁ ରୁପି ପାଇଁକା ରୁପି ନ ହବା ପାଇଁକା। ଆଉ ଚାହିଁଲେ ଆପଣ ଲେମ୍ବୁ ବି ଘଷନ୍ତି ଲେମ୍ବୁ
ଆଜ୍ଞା।
ଆଉ ଇଏ ବି ଲଗାନ୍ତି ପିଆଜ ରସ। ଅଣ୍ଡା ର ଯୋଉ ହାଇଟ ଧଳା ଅଂଶ ଟା ଯୋଉଟା ଅଣ୍ଡାର। ଅଣ୍ଡା ଭିତରେ କଞ୍ଚା ଅଣ୍ଡାର ତାକୁ ବି ଲଗାନ୍ତି ନା ଚୁଟିରେ ଚୁଟି ପାଇଁ ଭଲ ହବା ପାଇଁକା।
ଆଜ୍ଞା ସେଇଟା ଲଗାନ୍ତି ଯେ ମାନେ କଣ କହିଲେ ଆ ଆ ଆମେ ମାନେ ଅଣ୍ଡାଟା ଗୋଟେ ଲଗେଇଲେ ସେଇଟି ଗୋଟେ ଆମି ଆମର ଯାଉଚିନା ସେତୁ ଆମର ପ୍ରତି ଆମେ ମାନେ ଗୁରୁବାର ହେଲା ଆମର ଇଏ ସେ ଆମେ ସେଇଟାକୁ ଲଗାଇ ପାରିବାନି ଆମର ନର୍ମାଲି ରହିଲା ଆମର କୋଉଟା ଆମର ମନ୍ଦରପତ୍ର ହେଲା ଆମର ମାନେ ଏପଟେ ଘି କୁଆଁରି ଯେଉଁଟା ଆଲୋଭେରା ଯେଉଁଟା ଆମର ସେଇଟା ଆମର ତାକୁ ପିଆଜ ପକେଇକି ଗ୍ରାଇଣ୍ଡିଙ୍ଗ କରିକି ତାର ରସଟା ଆମେ ଏମିତି ବାହାର କରିକି ବି ଆମେ ସେଇଟା ବି ମାନେ ସବୁବେଳେ ଲଗେଇ ପାରିବା। ଆମର ଏମିତିରେ ବି କିଛି ନାହିଁ ସେଟା ଆମର ତ ନନ୍ ଭେଜ ରେ ଯାଉନି ନା ଆମର ଅଣ୍ଡେର ନନ ଭେଜରେ ଯାଉଛି ସେଟାକୁ ଆମେ ଦେଖିକି ଲଗେଇବାକୁ ପଡିବ ମାନେ କୋଉ ଦିନ ଲଗେଇବ କୋଉ ଦିନ ଲଗେଇବନି ଏମିତିରେ ଆଉ। ଏ ସବୁ ନ୍ୟଚୁରାଲ ଜିନିଷ ଲଗେଇଲେ ଆକଚୁଆଲି କଣ କହିଲେ ଚୁଟି ଯୋଉ ଏ ଉପୁଡଛି ଏତେ ଛୁଆଙ୍କ ର ବି ବଡ଼ଙ୍କର ବି ଚୁଟି ପାଚି ଯାଉଛି ଏବେ ମାନେ ମାନେ ଦେଖିଥିବେ ଗୋଟେ ଗୋଟେ ଛୁଆ ମାନେ କେତେ କମ ବର୍ଷ ସାତ ଆଠ ବର୍ଷରୁ ଛୁଆଙ୍କ
ହୁଁ ଚୁଟି ପାଚି ଯାଉଛି ହଁ, ବହୁତ ଯଦି କି ଚି ତା ରେ ରହୁଛନ୍ତି ଆଉ କହୁଛନ୍ତି, ପ୍ରୋଟିନ ଅଭାବ ରୁ ବି ହଉଛି ସେଇ ଜିନିଷ।
ଆଜ୍ଞା, ଏଇସବୁ ଜିନିଷକୁ ରୋକିବା ପାଇଁ ହେଲେ ଆମକୁ ଏଇସବୁ ପ୍ରାକୃତିକ ଜିନିଷକୁ ଆମର ମାନେ ଇଏ କରିବାକୁ ପଡିବ ଏଇ ସବୁ କେମିକାଲ ମିଶା ସାମ୍ପୁ ଏସବୁ ଜିନି ମାନେ ଯେତେ ପାରୁଛନ୍ତି ସେତେ ଆଭୋର୍ଡ଼୍ କରିବାକୁ ମାନେ ଭଲ ଏମତି ପିଆଜ ହେଲା ପିଆଜ ଜୁସ କୁ ତ ଲଗେଇଲେ ବଢିଆ ଚୁଟି ଉ ପୁଡିବନି ଜମା ବି ମୁଁ କେତେ ଲଗେଇହୁଏ ମୁ ଟ୍ରାଏ କରୁଛି।
ଆପଣ ଆଚ୍ଛା ଆଚ୍ଛା ଆପଣ ନିଜେ ଲଗେଇଚନ୍ତି ତାହେଲେ।
ମୁଁ ନିଜେ ଟ୍ରାଏ କରୁଛି, ଆମର ଆଲୋଭେରା ହେଲା ପିଆଜ ଆଉ ଏଇଟାକୁ ଜୁସ୍ କରିକି ମାନେ ସରି ମାନେ ଗ୍ରାଇଣ୍ଡିଙ୍ଗ କରିକି ତାର ରସଟା ମାନେ ଚିପୁଡ଼ିକି ବାହାର କରିଦେଇ ସେଟା ମୋ ମୁଣ୍ଡରେ ଲଗଉଛି। ମନ୍ଦାର ପତ୍ର ଯଦି ବାଡିରେ ଅଛି କି ଫୁଲ ଅଛି ତା ସାଙ୍ଗରେ ପ ପକେଇଦେଲେ ବି ସିଏ ଆହୁରି ଭଲ ସେତ ଗୋଟେ ଓଷଦିଅ ଗୁଣ ଥାଏ, ଆମର ଔଷଧୀୟ ଗୁଣ ଆମର ଭୃସୁଙ୍ଗ ପତ୍ରରେ ବି ଆମର
ଭୃସଙ୍ଗ ପତ୍ର ବି ଆପଣ ତା ଦେହରେ ବାଟି ପାରିବେ ତ ଭୃସାଙ୍ଗ ପତ୍ର, ମନ୍ଦାର ପତ୍ର। ମନ୍ଦାର ଫୁଲ ହେଲା ବେଶି ନାଲି ମନ୍ଦାର ଯଦି ଅଛି ନା ନାଲି ମନ୍ଦାର ଟା ଭଲ ଏବେ ତ ମନ୍ଦାରର ବହୁତ ପ୍ରକାର ପଳେଇ ଆସିଲାଣି। ନାଲି ମନ୍ଦାର ଟା ମ୍ୟାଡ଼ାମ ଭଲ।
ହଁ।
ଆଜ୍ଞା ମ୍ୟାଡ଼ାାମ।
ଆଉ ଆଜ୍ଞା ମ୍ୟାଡ଼ାମ।
ହଁ ଆ ଦେଖିବା, ଲଗେଇବା। ହଁ ମ୍ୟାଡାମ ମତେବି ବହୁତ ଭଲ ଲାଗିଲା, ରଖୁଛି ମ୍ୟାଡ଼ାମ। ଆଜ୍ଞା ନମସ୍କାର।